ହଁ ମ୍ୟାଡ଼ାମ ନମସ୍କାର।
ମ୍ୟାମ୍ ନମସ୍କାର କଣ କରୁଥିଲେ?
ଏବେ ମୁଁ ଜଷ୍ଟ ବାବୁକେ ଟିକେ ଖୁଏଇଦେଲି ଆଉ ଜଷ୍ଟ ଫ୍ରି ହେଲି ଟିକେ। ତ ଆପଣଙ୍କ ହଁ ସେ ଖାଇସାଇଲାନ।
ଆଜି କାଣା କଲି ଯେ?
ଆଜି ତାର ଲାଗି ଡାଲମା ବନେଇ ଦେଇଥିଲି ବେଲେ ଡାଲିରେ କୁ ପନିପରିବା ପକେଇ ଦେଇଥିଲି ପପିତା, ଆଳୁ ତ ଏନ୍ଦା ସେ ଖାଇସି।
ଡଲମାଟା ବଢିଆ ଏଁ ଛୁଆ ମାନ ଆ ଲାଗିବି ଆଉ ଆମ ମାନଙ୍କ ପାଇବି।
ତି ତି।
ଉଁ ହୁଁ ଖାଉଥିବା ଜେ ତିକସ।
ହୁଁ ହୁଁ ହୁଁ ବଢିଆ ଅସି।
ହୁଁ ହୁଁ ଆପଣ ଯେ ଖାଇଲେ ନା।
ନାଇଁ ଆମର ଖାଇବା ନି ହେବାର ତିଲି ଆମର ଡେରି ହେସି।
ଉ ହୁଁ କଣା କରିଛନ୍ତି ଆଜି।
ଆଜି ଆମେ ହଁ ଡାଲମା ଏକା ବନେଇଛୁ ଆଉ ଘ ର ଲାଗି ଛତି ବନା ହେଇଚେ ଏତେ ଆଉ। ଆଉ ଆମ ର ଚଟନି। କରାହେଇଚି।
ଆମ୍ବ ଚଟନି ତ ବଢିଆ ଏବେତ ଆମର ସେ ଆଜି ସେ ମାସ୍ ସେନା ଗୋଡ ଏଇଜା ଗୋଟା ମୁଗ ଗୋଟା ମୁ ପକେ ସେ କଡି ମାଖନ୍ ବାଇଗନ୍ତି କରି। ରନ୍ଧା ହୋଉଛି ହଁ ଗୋଟା ମଖା ବଢିଆ ଲାଗ୍ସି ଗୋଟେ ଡାଲି।
ଓ ଡାଲି ନା ଏବେରା ଡାଲିରେ ଏକା କୋଡି ପକାସନ୍।
ହଁ ଗୋଟା ମୁଖେ ପଲେ ସିଝେଇଯିବ ହଁ କୁକର୍ କୁକର୍।
ଅହୋ। କୁକର୍ ରେଟା ନା ବେଲେ ଯେମ୍ତି ଡାଲି ରନ୍ଧା ହୁଏ ହଁ।
ତାକେପକି ସିଝେଇ ଦବ ମାଖନ୍ ବାଇଗନ୍ ଆଉ କଡିିକି କିତିିକି ଶିଝେଇ ଦବ। ସିଝେଇ ସାରିଲା ପରେ ଡାଲିରେ ତାପରେ ଲେସୁନ୍ ସୋର୍ସୁ ମିର୍ଚା ଦେଇକି ତାପରେ ଏଟା ବଝି କରି ସେ ସବୁ ଦେଇଦବ ଏକାସଙ୍ଗେ ହଁ ଆଉ ଆଜିର ହେଇ ସେ ଲଲିତା ସାଗ।
ଓହୋ ଏଇ ଶାଗ୍ ତ ମୋର୍ ବି ବୋହୁତ୍ ପସନ୍ଦ୍।
ହେଥିରେ ଥ କଣା ଏଇଟା ପକାସନ୍ କି ନାଇ ତେନ୍ତୁଳି ପକାସନ୍ କି ନାଇ?
ରଜସାଗରେ ଆଁ ସେଇଟା ପେୁଲି ବି ହୁଏ ଆଉ ନା ହେଲେ ବି ଚଳିବ ହଁ ଆଜି ଆଜି ଆମେ ସିଏ ଆଜି ଆଜି ଆମେ ଟମାଟୋ ଆକ୍ଚୁଲି ଆମେ ଦୋଉ କେବେ କେବେ ଦୋଉ ବାକି ଆଜି ଆମେ ପିଆଜ ଆଉ ଟମାଟୋ ଦୁଇଟା ଦୋଉଛୁ।
ହଁ ହଁ ପିଆଜ ତ କମ୍ବଲ୍ ସରୀ।
ହଁ ପିଆଜ ଟମାଟୋ ବି ଦୋଉଛୁ ହେଲେ ଏବେ ମୁଁ ଏଇଟା କରୁଛି। ଆଉ ତା ସାଙ୍ଗେ ବି ଆଜି ଲାଉ ଥିଲା ନା ଲାଉ? ବଡ ଲାଉଟେ ଥିଲା ବେଲେ ଅଧା
ମ୍ବା ବାଲା ନା ସେରା
ହଁ ଲମ୍ବା ଲମ୍ବା ଲମ୍ବା ବେଲେ ସେଟା ଅଧା ପିଠା କରିବା ପାଇଁ ରଖା ହେଲା ହଁ ଆଉ ଅଧା ଆଜି ରାଇ ହେଇ ରାଇ ହେଲାନି।
ହଁ ଏଇ ଏଇ ଯୋଉ ପିଠା କରାଯାଏ ଲାଉ ରେ ସେଇଟା ଆଗରୁ କରାଯାଏ ନା ତା ପ୍ରିପାରେସନ୍ ଟା ଆଗରୁ ହୁଏ ଆଗ ରାତିରୁ।
ସେ ତାକୁ ଅଁ ତାକୁ ବଟା ହୁଏ। ମା ଲାଉ କୁ ବଟା ହୁଏ ନା ଅରୁଆ ଚା ଅରୁଆ ଚାଉଳ ସାଙ୍ଗେ ବତା ହୁଏ ତାଙ୍କୁ। ମା ବିରି ବି ବିରି ନାଇଁ ଖାଲି ଚାଉଳ।
ଓ ଖାଲି ଚାଉଳ ଆଉ ତା ସାଙ୍ଗେରେ ଲାଉ, ଲାଉ ଟା ଲାଉ ଟା କଟା ହେଇକିନା କି ସିଝେଇକି କେମ୍ତି ଗ୍ରାଇଣ୍ଡିଙ୍ଗ୍ କରିକି?
ହଁ କାଟି କାଟି କରି ସିଝା ହୁଏ ନା ହୁଁ।
ସିଜେଇକି ଗ୍ରାଇଡିଂ କରା ହଏ। କା ସଙ୍ଗେ ଚାଉଳ ଆଉ ସେ ହେଲାକୁ ଗ୍ରାଇଣ୍ଡିଙ୍ଗ କରିକି ତାପରେ ସେଥିରେ ସେ ଚିନି ହଁ ଚିନି କି ଗୁଡା ଯାହା ବି ଦିଆଯାଉ ନାଁ।
ହଁ ହଁ। ହଁ ସେଟା ପୁରା ଶୁଖରେ ଲାଉ ପିଠା ଭଲ୍ ଲାଗେ। କିନ୍ତୁ ଆଜି ଆମେ ଯୋଉ ଲାଉ କାଜୁ କିସ୍ମିସ୍ ବି ଦିଆ ହୁଏ ନଡିଆ ବି ଦିଆ ହୁଏ।
ହଁ ନଡ଼ିଆ କାଜୁ କିସ୍ ହଁ ଏଇଟା ମାନେ
ଆଜି ବାକି ଆମେ ନା ହଁ। ଆଜି ବାକି ଆମେ ଯୋଉ ସେ ଲାଉ ରାଇ ଯୋଉ କରୁଛୁ ତାରେ ଟମାଟୋ। ତାପରେ ଆମର ହେଲା କଣ କି ଚନା।
ହୁଁ ତେଆଶୀ ଚନା ହଁ।
ଚଟା ଦିଆ ହେଇଛି ଆଉ।
ଉଁ।
ଆଉ ଗୁର୍ ଲାଷ୍ଟ କୁ ଯେତେବେଲେ ହେଇଯିବ ତାପରେ କ୍ଷୀର ଟିକେ।
ବେ ସବଜି ଯେ ଯଉ ବନାହଉଛି ସେଥିରେ ଦିଆହବ କ୍ଷୀର।
ହଁ ଲା ଯଉ ରାଇର।
ଏଇଟା ଓ ରାଇ ହଁ ହଁ। ହେଲେ ଏଇଟା ଏଇଟା କେମିତି କି ତିଆରି କରନ୍ତି?
ମୁଁ ଏଇନେ ଆକଚୁଲି ବେ ଗୋଟେ ଏନ୍ତା ଆନ୍ତ ଶର୍ଟ ଭିଡିଓ ଟେ କରିଛି। ଆଜି ଦେବି ଦେଖିବ ହଁ ସେ ତେଲ ତେଲ। ତାପରେ ସୋରିଷ ସୋରିଷ କରେ ପିଆଜ।
ହଁ।
ଜଷ୍ଟ ଟିକେ ହେଇ ସାରିଲା ପରେ ଯୋଉ ସିଝା ହେଇଥିବ ତାକୁ ଦେଇଦବ। ତାପରେ ଟିକେ ହେଲା ପରେ ଉଁ ଚନା ଚନା ବି ଦେଇ
ଚଣା ଚଣା ବି ସିଝା ହେଇଥିବ ନା।
ହଁ ଚଣା ବି ସିଝା ହେଇଥିବ ଏ ସରି ଆଉ ସେ ଲାଉ ବି ଯଦି ହେଇ ସାରିଲା ପରେ ଲୁଣ। ହଲଦୀ ହୁଁ ହୁଁ ଦିଆହବ ତାପରେ ଟିକେ ଫୁଟିଗଲେ। ସେ ଟିକେ ସିଝିବ ସେଟା ନା ସେ ଟିକେ ସିଝିବ ସିଝିଲେ ସେଟାକେ ଲାଷ୍ଟ କୁ କ୍ଷୀର।
ଆଉ ଟିକେ ଯୋଉ ପାଣି ପାଣି ଅଂଶ ସବୁ ଶୁଖିଯାଏ ତାପରେ ଲାଷ୍ଟକୁୁ ଟିକେ କ୍ଷୀର ଦେବା ଦେବାର ଅଛି ନା।
ଯୋଉ ସେ ଲାଉ ର ଯୋଉ ସିଝା ହୁଏ ସେ ସିଝାର କ୍ଷୀର ନା ସବୁ ଦେ-ଦେବନି ଅଧା। କରିଦେବ ନହେଲେ ସେଇଟା ପାଣିଆ ହେଇଯାଏ ଆଉ ଶୁଖିବା ପାଇଁ ବହୁ ଟାଇମ ଲାଗେ ଆଉ ଟେଷ୍ଟ ବି ସେତିକି ରୁହି ନାହିଁ। ତ ଜଷ୍ଟ ମିଡିୟମ ତା ମାନେ ହଁ କଲର ଟା ହଳଦିଆ ହଳଦିଆ। ହଳଦିଆ କଣ ହେଲେ ହଳଦୀ ଟିକେ ପକେଇଥିବ ନା ସିଝିଲା ବେଳେ ଟିକେ ହଳଦିଆ ନୁ ଲୁଣ ପକେଇ
ହଁ ହଁ ହଁ ହଁ। ଓହୋ ଏଇଟାକୁ କଣ କହନ୍ତି? ଲାଉରାଇ ନା।
ଆଜି ମୁଁ ଦେବି ଦେଖିବ।
ହଁ ସିଓର ଆଜି ମୁଁ ଦେଖିଲି ଆଉ ସେ କଟା ସାଗର ତ ଦେଲନି।
ହଁ ସେଟା ମୁଁ ଆକଚୁଲି ଗୋଟେ ଭ୍ଲଗ କରିଛି ବାକି ଏଡିଟ କରିନି। ଆଉ ଯୋଉ ହଁ ରାତିରେ ଯୋଉ ଲାଇନ ପଲଉଛି ନା। ତ ଆମର ଯୋଉ ୱାଇଫାଇ କନେକ୍ସନ କଟି ଯାଉଛି କିଛି କରି ହଉନି ଆଉ ବେଳେ ସେଥିରେ ସିଏ। ସେମିତି ରହିଗଲା ତ ଭାବୁଛି କି ଆଜି ଦି ପହରରେ ଟିକେ ସମୟ ହେଲେ ଟିକେ ଏଡିଟ୍ କରିଦିଅ। ଲାଉ ରାଇ କୁ ଦେବି ଆଉ ଯୋଉ ସର୍ଟସ ମାନେ ତ ମୁଁ ଦଉଛି ଚଳିବ। ସର୍ଟସ ମାନଙ୍କୁ ବେଶୀ ସମୟ ନିଏନି ବାକି ଯୋଉ। ବାକି ଯୋଉ ଭ
ଟା କରିବା ଟିକେ।
କଷ୍ଟ ହଁ ହଁ ଟା ଆଉ ଯୋଉ ଏଡିଟିଂ କରିବ ପ ଫାର୍ଷ୍ଟ ଯୋଉ ଆସ ବୋଲି।
ଆଉ ଭଏସ ର କରିବା ସମୟରେ ବି। କିଛି ସାଉଣ୍ଡ ବାହାରୁ କିଛି ସାଉଣ୍ଡ ଶୁଭା ଯାଉନଥିବ କି ଫ୍ୟାନ ର ଆବାଜ। ବି ନାଇ ଆ ଫ୍ୟାନର ଆବାଜ ରେ ବି ପ୍ରୋବ୍ଲେମ ହେସି ନା।
ଏଥିରେ ଆବାଜ ହୁଏ ସମସ୍ତଙ୍କ କଣ କଣ ଆ ସମ ପଛା ମ ସେନ ବାକି ମୁଁ ନା ଥରେ ଟିକେ ଟିକେ ତମେ ବୋର ହେଇଗଲେ ଏମିତି ସେମିତି ସେମିତି ବି ଦେଇଦିଏ।
ଓ ହ ହ ହ ହ।
କେତେ କ କେତେ କାଟିବ ସେଟାକୁ ବାର ବାର ରିପିଟ କରିବା ପାଇଁ
ରିପ ହଁ ବୋର ଲାଗେ ଆଉ ଭଲ ବି ଲାଗେନି
ତ ସେଟାକୁ ବି ମୁଁ ଦେଇଦିଏ
ହଁ ଏ ସର୍ଟ ମାନେ କେତେ ଟାଇମ ଲାଗେ ଏଡିଟିଂ
ସଟ ମାନେ କମ ଟାଇମ ଲାଗେ ଏ ଜଉ ଟ୍ର ଭଲସେ ଯଦି କରିବ ଦଶ ପନ୍ଦର ମିନିଟ କୋଡିଏ ମିନିଟ ରେ ହେଇଯାଏ ଦଶ ପନ୍ଦର ମିନିଟ ଆଉ ଯଦି ଭଏସ ଓଭର କରିବା ପାଇଁ ଟିକେ ଦଶ ପନ୍ଦର ତାକେ ଯଉ ଯଉ ଗୀତା ମାନେ ଯଉ ଦେବ ସେଟା କିଛି ନାହିଁ ପାଞ୍ଚ ମିନିଟରେ ବି ହେଇଜାଏ ପାଞ୍ଚ ଦସ
ତ ଚଳିଯାଏ ନା ଅଁ କିଛି ଯଦି ଭଏସ ଓଭର କରି ପାରୁନାହାଁନ୍ତି
ହୁଁ ସେଟା ହେଇଯାଏ। ବୋଇଲେ ସେଥିପାଇଁ ଚଳିଯାଏ ଆଉ। ମାଡାମ ହେଲେତ ତାକତିରେ ଏମିତି ରୁହନ୍ତିନି? ଆରାମ ଆ ହ୍ୟାଲୋ।